ଭାଇ ଶୁଭ ସକାଳ
କଳ
ଭଲ ଅଛନ୍ତି ତ ଭାଇ
ହଁ ସେମତି ଆଉ କଣ ଆଉ ଭଲ ଦୁଃଖ ସୁଖ ସଂସାର ତ ଚାଲିଛି କଣ କରିବା। ଆଉ ତମେ କେମିତି ଅଛ?
ମୁ ଭାଇ ଠିକ ଠାକ ଅଛି ବର୍ତ୍ତମାନ ସବୁ ତ ଖରାପ ହଇ ସବୁ ଘରେ ରହିବା କଥା ଆଉ କଣ?
ହୁଁ ଖରା ତ ହଉଛି ଘରେ ସମସ୍ତ ତ ଭଲ ଅଛଛନ୍ତି ତ
ହଁ ଭାଇାଇଛୁ ଘରେ ଖାଲି ଟିକେ ମାଙ୍କ ବେଳେ ବେଳେ ଟିକେ ଦେହ ଖରା ହଉଛି ବ୍ଲଡ ପ୍ରେସର ହଉଛି ତ ଏ ସରା କ ସେ ଯୋଉ ଗାଁ ରେ ଯ ବିଦ୍ୟୁତ
ନାଇଁ ଖରାରେ ବାହାରକୁ ବାହାରିବା କିଛି ଦରକାର ଖରାରେ ବାହାରକୁ ବାହାରନି ଘରେ ରୁହ ଯାହା ଖିଆ ପାଇଁ କରିକି ରହ ପାଞ୍ଚ ତା ଛଅଟା ପରେ ବାହାରିବ ନଅଟା ଦଶଟା ଭିତରେ କାମ ସାରିକି ଚୋଟ ଚପସେ ଘରେ ରହିଲେ ସିଏ ଭଲ ବାହାରୁ କାଇହିଁ ବାହାର ା ସମୟରେ କଣ ବି ଆମର ଏତେ ଏମର୍ଜେନ୍ସି କାମ ପଡିଯାଉଛି ଆମେ କରା ସମୟରେ କରିବା।
ହଁଇ ନା ଭାଇ ଏଇ ଖରା ଗରମକୁ ବି ମାନେ ଚୁଲି ଆଗକୁ ଯିବାଟା ବି ନା ଗୋଟେ ବଡ କାମ ହେଇଯାଉ
ଉଁ ସେୟଆପରେ ଆମେ ସକା ଗୋଟେ କାମ କରିବା ସକାଳ ଟାଇମ ଟା ଥଣ୍ଡା ଟିକେ ରହୁଛି ସେଇ ସମୟରେ ଯାହା ର ଶେଷ କରିକି ରଖିଦବ ତାପରେ ହଁ ଆମେ ଖରା ସମୟରେ ଇଏ ଲେ ଭଲ ସମସ୍ତଙ୍କ ପାଇଁ କଷ୍ଟ କଷ୍ଟ ନା ଆମ ପାଇଁ ଯେମିତି ବାହାରକୁ ଯିବାଟା କଷ୍ଟ ଘରେ ବି ଆମର ସିଏ ବି ମାଉ ଭଉଣୀ ଯିଏ ବି ଥାନ୍ତୁ ସିଏ ବି ରୋଷେଇ କର ପାଇଁ ଆମକୁ ସିଏ ବି ତାଙ୍କ ପାଇଁ ବି କଷ୍ଟ ଏଟା। ଯାହା ହେଲେ ବି
ଆଚ୍ଛା ଭାଇ ମୁଁ ତ ଗୋଟେ ବା ସମ୍ର ତ ମୁଁ ଗୋଟେ ଭାବୁଛି ଗୋଟେ କିଛିଟା ଗୋଟେ ଛୋଟ ଇନକମ୍ ସୋର୍ସ ପାଇଁ। କଣ ଗୋଟେ କିଛି ଫାର୍ମିଙ୍ଗ ଫାର୍ମିଙ୍ଗ କରିବି କଣ କରିବି? ମୁଁ କଣ ଫାର୍ମିଙ୍ଗ କଲେ କଣ କଲେ କି କୋଉ ବିଜନେସ୍ ଆରମ୍ଭ କଲେ ହଁ ଠିକ ଠାକ ଇନକମ୍ ରହିବ ବର୍ତ୍ତମାନ, ଆଉ ପ୍ରଫିଟେବୁଲ୍ ରହିବ।
ଆଚ୍ଛା ଦେଖ ଇନକମ୍ କରିବା ପାଇଁ ଆମର ଦିଟା ସୋର୍ସ ଥାଏ। ଆମେ ତ ଅ, ରୁଟ୍ ଲେବଲ୍ ରୁ ଷ୍ଟାର୍ଟ କରିବା। ନାହିଁ ତ ଆମ ପାଖରେ କିଛି ଯଦି ଫାଇନାନ୍ସ ଅଛି ତାହେଲେ ଇନଭେଷ୍ଟମେଣ୍ଟ କରିକି ଆମେ ଗୋଟେ ବିଜନେସ୍ ଷ୍ଟାର୍ଟ କରିବା। ଅଁ, ତୋମ ପାଖରେ କିଛି ଇନଭେଷ୍ଟମେଣ୍ଟ କରିବା ପାଇଁ କିଛି ପଇସା ଅଛି କି?
ହଁ କଲି ଇନଭେଷ୍ଟମେଣ୍ଟ କରିବାରେ ପଇସା ଅଛି।ନହେଲେ ଭାଇ ଲୋନ୍ ମୋତେ ମିଳିଯିବ।ମୁଁ କାରଣ ବିଜନେସ୍ ଷ୍ଟାର୍ଟ କରିବି ବୋଲିି ପୁରା ପ୍ରିପିୟାଡ୍ ହେଇକି ଅଛି। ମୋ ପାଖରେ ପଇସା ଅଛି ଏବେ, ମୁଁ ଲୋନ୍ ଆଣିଛି ଏବେ।
ଆଚ୍ଛା। ହଁ ଯଦି ସେମିତି ଅଛି ତାହେଲେ କଣ ବଡ ଦୋ କାନ ବ୍ୟବସାୟ କିଛି କରିବାକୁ ଚାହୁଁଚ? ନା କିଛି ଫାର୍ମିଙ୍ଗ ଉପରେ କିଛି କରିବାକୁ ଚାହୁଁଛ? ନା କିଛି ନା ଅନ୍ୟ କିଛି
ହଁ ଭାଇ ଭାବୁଛି କିଛି ଫାର୍ମିଙ୍ଗ କରି ହଉନି। କି ଯୋଉଟାକି ଉଁ,
ହଁ ଯେମିତି କି?
ଯେମିତି କିି ମୁଁ ବର୍ତ୍ତମାନ ଭାବିଲି କି ଗୋଟେ କୁକୁଡା ମାଛ ଚାଲିଛି ଗୋଟେ ସିଏ ଫାର୍ମିଙ୍ଗ ହେଲା। ନହେଲେ କି ଆମର ଡେରି ଟେ ହେଲା ଗାଈ ଗୋରୁ ଛେଳି ଉପରେ ହେଲା। ଏଇ ଉପରେ ଭାବୁଚି କିଛି ଜାଗା ତ ଏ ମୋର ଅଛି ତବୁ ଜାଗାଟା କାମରେ ଲ ଗେଇକି ଏଟା ଆରମ୍ଭ କରିକି
ଇଏ ବି ଭଲ। ଏଟା ତ ଗୋଟେ ବହୁତ ଭଲ ପଦକ୍ଷେପ।କାହିଁକି ନା ଆଜି କାଲିକା ଟାଇମ୍ ରେ ସମସ୍ତେ କଣ ନା ସବୁ ସହରମୁଖୀ ହେଇଯାଉଛନ୍ତି। ଗାଁରେ କେହି ରହୁନାହାନ୍ତି। ସହରମୁଖୀ ହେଇସାରିଲା ପରେ ସେମାନେ ଇନକମ୍ ସୋର୍ସ କହୁଚନ୍ତି କିଏ ଦୋକାନ ବଜାର ପାନ ଦୋକାନ କରିକି ବି ରହିଯାଉଛନ୍ତି। କିନ୍ତୁ ସିଏ ଆଉ ସେଇଟା ବି ବହୁତ କଷ୍ଟ। ଗୋଟେ ବଡ ଟାଉନ୍ କୁ ଯାଇକି ଛୋଟ ପାନ ଦୋକାନ କରିବା ସିଏ ବି ଆୟ ଟା ବହୁତ କଷ୍ଟ। କିନ୍ତୁ ଆମେ ଟାଉନ୍ ଟାଉନ୍ ଟାଉନ୍ ଟାଉନ୍ ହେଇକି ପଳେଇ ଯାଉଛେ କିନ୍ତୁ କିଛି ଲାଭ ହୋଉନି। କିନ୍ ସେଇ ସମୟରେ ଯଦି ଆମେ ଗାଁ ରେ ଆମେ ବି ରହିକି ଏଇ ଯେମିତି କହିଲ ଫାର୍ମିଂ କଥା ଚାଷ ବାସ ବି କରୁଛନ୍ତି ଇଏ ବି କରୁଛନ୍ତି।ବିଭିନ୍ନ ପ୍ରକାର ଇନକମ ପନ୍ଥା ବି ଅଛି। ଗାଁ ଭିତରେ ବି କି ଆମେ ଗାଁ ନହେଲେ ବି ଆମେ ସେଇ ଜିନିଷ କରିପାରିବା କିଛି ଅସୁବିଧା ନାହିଁ। ହଁ, ଗୋଟେ କାମ କଲେ ମୁଁ ସେତେବେଳେ କୁ ଦେଖିଥିଲି ମାନେ ମୁଁ ଯେତେବେଳେ ଗାଁ ରେ ଥିଲି ସେଇ ସମୟରେ ଆମ ପଡୋଶୀ ଘର ଜଣେ ଥିଲେ। ସେ ଗାଈ ବଳଦ ସବୁ ଜିନିଷ ରଖିଥାନ୍ତି। ତାଙ୍କର ଗାଈ ବଳଦ ମୁଁ ଫାଷ୍ଟ ସେତେବେଳେ ଛୋଟ ଛୋଟ ଥିଲି।ଅଳ୍ପ ଥିଲା ଧୀରେ ଧୀରେ ଗାଈ ବାଛୁରୀ ବଳଦ ଫଳଦ ଏଇ ସବୁ ହେଲାପରେ ସିଏ ଗୋଟେ ତାପରେ ବହୁତ ମାନେ ବଡ ଜିନିଷ ହେଇଥିଲା। ଦେଖ ମାନେ ମୁଁ ଗୋଟେ ଷ୍ଟୋରି କହୁଛି। ତେଣିକି ତମକୁ ଯଦି ଠିକ ଲାଗିବ ସେଇ ହିସାବରେ ଆମେ କଣ କହିପାରିବ। ଫ୍ରି ଅଛ ବୋଲେ ମୁଁ କହିବି।
ଆଜ୍ଞା ଆଜ୍ଞା।
ଆ ସିଏ କଣ ନା କିଛି ଗାଈ କିଛି ବଳଦ ରଖିକି କାମ ଆରମ୍ଭ କରିଥିଲେ। ତାଙ୍କର କିଛି କଲଟିଭେଟେଡ ଲ୍ୟାଣ୍ଡ ଥିଲା। ତମର ବି ତ ଥିବ କିଛି। ହେଲା ତ ସେ ଯୋଉ କଲ୍ଟିଭେଟେଡ ଲ୍ୟାଣ୍ଡରେ ସିଏ କଣ କଲେ ନା ଏହି ଲ୍ୟାଣ୍ଡରେ ଚାଷ ବାସ ସିଏ କିଛି କଲେ। ଚାଷ ବାସ କିଛି କଲେ ସ୍ୱଳ୍ପ ଆୟ ସେଇସବୁରେ ଯାହା କିଛି କରିକି ତମେ ମାନେ ଘରେ ଚଳେଇଲେ। ତା ସାଙ୍ଗରେ ଗାଈ ଯୋଉ କିଛି ଥିଲା ଗାଈର କାମ କଣ? ଗାଈର କାମ କଣ? ଇଏ କରିବା।କ୍ଷୀର ଦେବା। ଗଲା ତ ସେଇ ସମୟରେ ଗାଈକୁ କିଛି ଚରିବାକୁ ଯାଏ। ତାପରେ କେତେବେଳେ କ୍ଷୀର ଆସେ। କ୍ଷୀର ଯେତେବେଳକୁ ଧୀରେ ଧୀରେ ତାଙ୍କ ଘର ପାଇଁ ଚଳି ଯାଉଥିଲା। ହେଲା ଯୋଉଟା କି ସେ ଗୋଟେ ଖାଇବା ସୋଷ ହିସାବରେ ପଳେଇ ଆଉ ଥିଲା।କିଛି ଦିନ ଗଲା ପରେ ହେଲା ଗାଈ ତାପରେ ବାଛୁରୀ ପୁଣି ଗାଈ ଏମିତି ଯୋଉ ଗୋଟେ ଯେମିତି ଯେମିତି ହଉଛି ଠିକ୍ ସେମିତି ସେଇଟା ତାଙ୍କର ହେଲା ତ ସେଥିରେ କ୍ଷୀର ବି ତାଙ୍କର ଅଧିକା ଆସିଗଲା।ସିଏ କଣ କଲେ ନା କ୍ଷୀର ବ୍ୟବସାୟ ଆରମ୍ଭ କଲେ। ସମସ୍ତଙ୍କୁ କ୍ଷୀର ଦରକାର। ଛୋଟ ଛୁଆ ତ ସମସ୍ତଙ୍କ ଘରେ ଥିବେ। ଅ କିଏ ନନଭେଜ ଖାଉ ନ ଥିବ ସେମାନଙ୍କ ପାଇଁ ବି କ୍ଷୀର ସେ ଦରକାର। ତ କ୍ଷୀର ଦହି ହେଲା କିଛି ଛେନା ଆଜିକାଲି ତ ପନିର ବି ଡିମାଣ୍ଡ ରହୁଛି।ଆଉ ଭଲ କ୍ଵାଲିଟିର ପନିର ମିଳିବା ବି କଷ୍ଟ।ତ ସେଇ ହିସାବରେ ତାଙ୍କ ଡିମାଣ୍ଡ ସେଇ ହିସାବରେ ବଢି ବଢି ଚାଲିଲା। ତ କ୍ଷୀର, ଦହି, ପନିର ଏଇ ଜିନିଷ କରିକି ସେ ତାଙ୍କର ସେ ଇନକମ ଟା ଆହୁରି ବଡଇ ବଡଇ ଚାଲିଲେ। ଧୀରେ ଧୀରେ ଇଏ ଗୋଟେ ମାନେ ଚାଷ ବାସ ସିଏ ଗୋଟେ ସାଇଡରେ ରହିଲା। ତା ସହିତ ଇଏ ଗୋଟେ ଗୋଟେ ଇନକମ ମାନେ ଇଏରେ ରହିଗଲା।ଖାଲି ସେତିକି ନୁହେଁ। ତାଙ୍କ ଫ୍ୟାମିଲି ମେମ୍ବର ଇଏ ଚାଷ କରିବାକୁ ଗଲେ। କିଏ? ସିଏ ଆମ ପଡୋଶୀ ଯିଏ ଥିଲେ। ସିଏ ଚାଷ ଗଲା ବଳେ ତାଙ୍କ ଘରେ ତାଙ୍କ ସ୍ତ୍ରୀ ହୁଅନ୍ତୁ ତାଙ୍କ ମା ହୁଅନ୍ତୁ ଯିଏ ବି ହୁଅନ୍ତୁ ସିଏ ବି କିଛି କି ଯିଏ ବି ଥିଲେ ତାଙ୍କ ଘରେ କଣ ହେଲା ସେ କ୍ଷୀର ଇଏ ତାପରେ କ୍ଷୀର ଦେଖନ୍ତୁ କ୍ଷୀର ମିଳିଲା ତା ସାଙ୍ଗରେ ଦହି ମିଳିଲା ଛେନା ବି ଇଏ ହେଇ ପାରିଲା ନାୁ ସେଥିରୁ କିଛି ଘିଅ ବି ବ୍ୟବହାର ହେଇପାରିଲା ସେଟା ମାନେ ଏତେ ଜିନିଷ ଆମକୁ ଗାଇ ଗୋଟେ ଇଏ କଲେ ଆମେ ମିଳିପାରୁଛେ ଯୋଉ କୁହାଯାଏନି ଗୋଟେ ଗାଈ ଯାହାର ଥିବ ମାନେ ସେ ଯୋଉ କୁହାଯାଏ ଗାଈ ଆମର ଯୋଉ ଆମେ ଭଗବାନ ବୋଲିଆ ମାନୁଛେ ଗୋମାତା ସେ ଆକ୍ଚୁଆଲି ଘରର ଲକ୍ଷ୍ମୀ ଯେତେବେଳେ ଆମର ପୂଜା ବି ହୁଏ। ପୂା ହେଲା ବଳ ସେ ଗାଈ ଗୋବର ଆମେ କେତେଳେ ଲକ୍ଷ୍ମୀ ହଁ ଇଏ ତ ଲକ୍ଷ୍ମୀ ନା ଆମେ ହଁ। କୁହନ୍ତୁ।
ଗାଈର ମାନେ ଯୋଉ କହିଲେ ଫାର୍ମିଂ ଟା ଗଲା ପରେଡେ ଏଟା ବିଲେଇ ବି ଶୁଣିଥିଲି। ଜଣେ ଭାଇ ସେମିତିତେ କହୁଥିଲେ ତ ତୁ ଖାଲି ତୁମିତି ଗାଈ ଟାକୁ ୟୁଜ କରୁ ଖାଲି ନୁହଁ କ୍ଷୀରରୁ ବିଜନେସ କରୁ କ୍ଷୀର ଦହି ଛେନା ଘିଅ କିରେ ବି ମାନେ ପ୍ରଡସନ କରଛନ୍ତି। ତାଲରୁ ଆଉ ଗଈ ଗୋବର ବି ବାହାରୁଥ ସେ ଗୋବର ଟାକୁ ରହିବ ସାର ଭାବେ ବିକ୍ର କରି ଆପଣ କି ପସନ୍ଦ ମି ତୁ ତାମାନେ ଉଁ ବାଳଦ ବି କିଛି ଯଦି ରଖିଲେ ହଁ ସେଇଠି ଚାଷ ବର୍ଷ କାମ ଆସିବ ତାପରେ ଯଦି ମାନେ ଏବେ ବି ଯୋଉ କୁଧ ଚାଷ ପାଇଁ ବିଭିନ୍ନ ସରକାରୀ ଋଣ ସବସିଡି ମିଳିବ ତମେ ଯଦି ଚାଷ ଆରମ୍ଭ କରିଥିଲ ତାପରେ ଗର୍ଣ୍ଣମେଣ୍ଟ ଗଣ୍ଣମେଣ୍ଟ କିଛିଟା ଆମକୁ ଦେଇ ଦଉଛି ବୁଛ ହଉ ତାପରେ ଗାଈ ଫାର୍ମିଂ କିଲ ତ ସେଟା କଣ ମେ ଏମି କିଛି ସମ ସେଟା ସରି ସବୁ ହେଲେ ବଡ ହେଇ ତ ଯେତେ ଅଟୁ କ ଥ ସେ ସୋ ମିଳିଯିବ। ଏଟ ବିଭିନ୍ନ ଜାଗାରେ ଆମକୁ ସାହାଯ୍ୟରେ ଆ ଯଦି କରେ ଫର୍ମିଂ କରୁଚି ଗାଈ ଫାର୍ମିଂ ଆରାମ ହଉନ ଆ ଡିଫରେଣ୍ଟ ହୁଅ ଇନକମ୍ ପଳିଆସୁବ ମାନେ ଏମିତିି ନୁହଁ ଗୋଟେ ଜାଗାରୁ କେବେ ଅଛି ଅ ଆଉ ମୁଁ ଚାହିଁିଲେ ମୁଁ ଏକୁ ଦିଆ ମା ସେଇ ଜାଗାରେ ମାନେ ପାଞ୍ଚ ସାତ ଜଣ ତ ମୋ ପରିବାର ସମସ୍ତେ ମିଶିକି ଆର ଇନକ ସୋର୍ସ ଗୋେ ଜାଗାରେ ଲାଗିପିବ ଦଶ ପନ୍ଦର ଜଣ ଆମର ଇମ୍ ସୋର୍ସ ସେଇ ଗୋଟାକୁ ପଳେଇ ଆସଛି।
ହଁ। ଟିକେ ଇଏ ଗୋଟେ କଥା ତାପରେ ଦେଖନ୍ତୁ ଅ ଯହା ମୁଁ ଦେଖିଛି ମୁଁ ତ ନିଜେ ସେ ଜିନିଷ କରିନି କିନ୍ତୁ ଦେଖିଛି ଯାହା ସେଇ ଜିନିଷ ଯଦି। ଆମେ ସେଟା କରିପାରିଲେ ଆମେ ଯୋଉ ସୋର୍ସରେ ଯିବା ଧୀରେ ଧୀରେ। ଏହି ଜିନିଷ ପାଇଁ ଆମକୁ ଆଡପ୍ଟ କରିଗଲେ ବହୁତ୍ ଭଲ ଲାଗିବ ଦେଖନ୍ତୁ ଚାଷ ବାସ। ଆମେ କଲେ ଚାଷ ବାସ କରି ସାରିଲା ପରେ ସେ ଧାନ ଧାନ ଆସିସାରିଲା ପରେ ଆମେ କଣ କରୁଛେ। ଧାନ ବେଙ୍ଗେଳା କରାଯାଏ ସେଥିରୁ। ଅ ପାଳ ନଡା କୁଟା ଯୋଉ ଆସେ ସେ ଜିନିଷ ଆମର ଲାଉସଇବା ଦରକାର ନାହିଁ ସେ। ସେ ଭି ଆମର ଗାଈ ପାଇଁ କାମ ରେ ଆସି ପାରିଲା। ତାପରେ ମାନେ ଚାଷ। କୁ ଚାଷ ହେଲା ମାନେ ଯୋଉଟା କି ଗାଈ ପାଇଁ ବେନିଫିଟ ହେଇପାରିଲା ଗାଈ, ବଳଦ ଯିଏ ବି ହୁଅନ୍ତୁ ତାଙ୍କ ପାଇଁ ବେନିଫିଟ ହେଇପାରିଲା ଚାଉଳ, ଭାତ ଆମେ ଖାଇପାରିଲେ କିନ୍ତୁ ସେ ଯୋଉ ନଡା ହଉ ଇଏ ହଉ ସେ ତ ଆମ ଗାଈ ପାଇଁ ଦରକାର ନା ନାହିଁ। ସେ ଗୋଉ ଖାଦ୍ୟ ତାଙ୍କୁ ମିଳି ପାରିଲା ଆମେ ଆମକୁ। ମାନେ ଆମ ପାଇଁ ଆମେ ଖାଦ୍ୟ। ଯୋଗାଡ଼ କରିପାରିଲେ। ତାଙ୍କ ପାଇଁ ବି ହେଇପାରିଲା ତା ସହିତ ଅଁ ଯେମିତି କଣ ଧାନ, ନଡ଼ା, ଚୋକଡ଼ ଏଇ ସବୁ ଜିନିଷ ଗାଈ ପାଇଁ ହେଇପାରିଲା ତା ସହିତ ଆମେ ତ ପଖାଳ ଖାଉ ନା ପଖାଳ। ତୋରାଣୀ ହେଲା ପେଜ ହେଲା। କିଛି ପରିବା ଚୋପା ହେଲା। ଇଏ ବି ଗାଇ ପାଇଁ ଯିଏ ଭଲ ରହିଲା। ଯୋଉଟା କି ଭଲ କ୍ଷୀର ବି ଆସିପାରିବ ନ୍ୟୁଟ୍ରିନ୍ସଟା ଭଲ ଯଦି ଗାଇ ପାଖକୁ ଯାଏ। ପାରିଲା ଆମେ ବି ଭଲ କ୍ଷୀର ପାଇପାରିଲେ ସେଟା। ଆମ ନିଟ ମାନେ ଯୋଉ ଆମ। ଛୋଟ ଛୁଆ ହୁଅନ୍ତୁ କି ଆମର ଏଜେଡ କିଛି ଲୋକ ହୁଅନ୍ତୁ ଯିଏ ବି ହୁଅନ୍ତୁ ସେମାନଙ୍କ ପାଇଁ ବି ବେନିଫିଟ ହେଇପାରିଲା ମାନେ ଯୋଟା ଗୋଟେ ରିସାଇକେଲିଙ୍ଗ ପ୍ରୋସେସିଙ୍ଗ ଆମର ଯେମିତି ଗୋଟେ ମାନେ ପରିବେଶରେ ଯେମିତି ଚାଲେ ଇଏ ବି ୱାନ୍ ଟାଇପ ଅଫ ଗୋଟେ ଆମେ ତାଙ୍କୁ କିଛି ହେଲ୍ପ କରିବା ସେମାନେ ବି ମାନେ ଉଁ ଆମୁକୁ କିଛି ସାହାଯ୍ୟ କରିବେ। ଏମିତିରେ ଗାଈ ଆମକୁ ଏତେ ସାହାଯ୍ୟ କରୁଛି ଆମେ ତା ପାଇଁ କିଛି ସାହାଯ୍ୟ କରୁନଥିବା କହିଲେ ଚଳେ। କିନ୍ତୁ ଗାଈ ଆମୁକୁ ବହୁତ ପ୍ରକାର ସାହାଯ୍ୟ କରେ। ଯେମିତି କଲେ ଏଠି ମାମ୍ ମାନେ ଗୋଟେ
ତ ଭାଇ ଆପଣ କହିଲା ଭଳିଆ କି ମାନେ ଆମକୁ ଗୋଟେ କ-କମ୍ ଇନଭେଷ୍ଟରେ
ସରିଗଲା ସଇଲା କିଛି କିଛି କିଛି ଯାଗାରେ ଆମର ଗୋବର ଗ୍ୟାସ ପ୍ଲାଣ୍ଟ ଉଁ
ତ ଭାଇ ସେ କହିଆକୁ ଗଲେ ଯେ ଆମେ କମ ଇନଭେଷ୍ଟମେଣ୍ଟ କରିକି ମାନେ ନିଜର ଦୈନିକ ଯୋଉ ବ୍ୟବହାର ଜିନିଷ ୟୁଜ କରିକି ମୁଁ ଡେରି ଫାର୍ମିଂ ଆରମ୍ଭ କରିକି ମାନେ ମୋର ଯୋଉ କହନ୍ତିନି ସବୁଠୁ କମ ଖର୍ଚ୍ଚ କରିକି ମୁଁ ବହୁତ ଇନକମ ହିଁ କରିପାରିବି ମାନେ ଯାହା ଦ୍ଵାରା ମୋର ଫ୍ୟାମିଲିର ଟୋ ଟାଲ ମାନେ ଲୋକ ସେଇଥିରେ ଇନଭେଷ୍ଟ ହେଇକି କଣ କଲେ ବି ମତେ କିଛି ଫରକ୍ ପଡିବନି ଆଉ ମାନେ ବହୁତ କମ ଇନଭେଷ୍ଟରେ ବହୁତ ଅଧିକ ଇନକମ୍ ତ ଏଇ ଯୋଉ ଡେରି ଫାର୍ମିଂରେ ତାହେଲେ ମିଳିପାରିବ। ଆ ଭାଇ ଭଲ ଲାଗିଲା ମୁଁ ବି ଯାଉଛି ସେଇ ଜିନିଷ ହିଁ ଷ୍ଟାର୍ଟ କରିଦେବି ଗାଈ ଫାର୍ମିଙ୍ଗ ବହୁତ କମ୍ ଦିନରେ।
ହାଲୋ ହଁ। ନିଶ୍ଚିତ ଭାବେ।